ମୁଁ ତମୁ କଇଚନ୍ତି।
ଏଇଠି ବିଲରେ ବୁଲୁଚି ଆସିକି।
ଆଛା ବିଲରେ ବୁଲୁଚନ୍ତି। ଆପଣଙ୍କ ପାଖରେ ମାନେ ଏମିତି ବୁଲିବା ପାଇଁ ଅଛି କି ଜାଣେ ଏମତି ମାନେ ଭଲ ଲାଗେ ବୁଲିବା ପାଇଁ ଏମତି ଘର ପା ଖରେ ଥାଏ ପଡ଼ିଆ ବଗିଚା।
ହଁ ପଡିଆ ଅଛି ଆମର ଘର ପଛୁକୁ ଜଷ୍ଟ ବିଲ ଟା ତ। ସେଇଟି ବୁଲିବାକୁ ପଳେଇ ଆସେ ଚାରିଟା ବେଳେ।
ଭଲ ଅଛି।
ଆଜ୍ଞା ଆପଣଙ୍କର।
ଏଇଠି ଅଛି ତମେ କଣ ଖାଉଥିଲ?
ଆଜ୍ଞା ଖାଇଥିଲି ଖରାବେଳେ।
ଆଚ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା।
ଆଉ ଏ ପାଠ ପଢାପୁଢି କଣ ଚାଲିଚି?
ଚାଲିଚି ଏବେ ପ୍ଲସ ଟୁ ସରିଲା ତାପରେ ଆଗକୁ ପଢାପୁଢ଼ି କରିବି।
ଉଁ ହୁଁ ଆପଣ ଙ୍କ ଘରେ କିଏ କିଏ ଅଛନ୍ତି ସମସ୍ତେ?
ଘରେ ବାବା ମାମା ଭାଇ। ତାପରେ ପିଇସି ଦିଜଣ ଆଉ ବଡ ବାପା ବଡ ମା ସିଏ ତାଙ୍କ ପୁଅ ଝିଅ ଭାଇ ଭାଇମା ଦିଦି ଏମାନେ ଆଉ।
ଆଚ୍ଛ ଆଉ ଆପଙ୍କ ଆରେ ପାଗ କେମିତି କରିଚି?
ପାଗ ଏଇ ବର୍ଷା ଉଠଉଛି ଘଡଘଡି ମାରିଚି ବର୍ଷା ଟିକେ ଝିପ୍ ଝିପ୍ ପ ଏତେ ହଉନି ଜୋରରେ ଏତେ ବର୍ଷା ହେଇକି ବି ଗଳୁ ଗୁଳୁଗୁଳି ହଉଛି ଗରମ ଲାଗୁଛି ଖାଲି।
ଆପଙ୍କର ବଗିଚା ଅଛି ଘରେ?
ଆଜ୍ଞା।
ବାଗିଚା ।
ଆଜ୍ଞା ଦାଣ୍ଡ ପଟେ ଆମର ଫୁଲ ଗଛ ସବୁ ଲଗାହେଇଚି ବାରିରେ। ତାପରେ ବାରିପଟେ ପରିବା ସବୁ ଚାଷ ହେଇଚି।
କଣ କଣ ପରିବା?
ପରିବା ଜହ୍ନି କା କୁଡ଼ି, ଝୁଡ଼ଙ୍ଗ ତାପରେ ଲଙ୍କା, ବାଇଗଣ, ଟମାଟର ଏତିକି ଲାଗିଛି ଆଉ। ଜହ୍ନି, କାକୁଡି ଏ ଏବେ ଲଗା ହେଇଚି ଭାଡି ହେଇଚି ସିଏ ସେ ବର୍ଷା ଦିନ ସରିଲା ବେଳକୁ ହବ ଆଉ।
ହୁଁ।
ଆଉ ଘର ମାନେ ଘରେ ରୋଷେଇ କରିବା କ ପାଇଁ ଖାଲି ଏମିତି ଲଗେଇଚନ୍ତି ନା ବିକ୍ରି ବି କରିବା ଏମତି।
ନାଇଁ ଘରେ ଖାାଉ ଆମର ଯେତବେଳେ ଭେଣ୍ଡି ଲାଗିଥିଲା ଅଧିକ ହେଲେ ଦେଇ ଏତେ ବି ନଷ୍ଟ ହବ ରହି କି ଘରେ ତ ବିକ୍ରି କରିଦିଅନ୍ତି ହାଟ ରେ ପାରିଯଉ ସେମାନଙ୍କୁ ଦେଇଦେଲେ ସେମାନେ ନେଇଯାଆନ୍ତି।
ଆଚ୍ଛା।
ଆପଣଙ୍କ ଗାଁରେ କେମତି ସବୁ?
କଇବେ ସମସ୍ତେ ମିଶିଚନ୍ତି ଧାନ ପୁରୁଣା ଚାଲ୍ ଗୁ ଧାନ ଚାଷ। ଏବଂ କାମ ପୁରା ଚାଲୁଚି।
ଆଜ୍ଞା।
ଧାନତ ଚାରି ବର୍ଷା ହେଲା ଧାନକୁଦେ ତାପରେ ଆଉ ସମସ୍ତେ ଯାହା ନିଜ ନିଜ ନିଜର ପର୍ସନାଲ ସେ ଲଗେଇବେ, ତାଙ୍କର ସହି ଭେଣ୍ଡି ବାଇଗଣ, କାକୁ କୁଡି ଏ ଯଉ ସେମାନେ ତାଙ୍କର ନି ଚାଷ କରିବେ, ସେମାନେ ତାଙ୍କର ବିକ୍ରି କରନ୍ତି ତହାର କଥା। ଆଉ ଯାର ଛୋଟ ଛୋଟ ବାଡି ସେମାନେ ଏମିତି ଫୁଲ ଗଛ ଏମିତି ବାଇଗଣ ଗଛ ଭେଣ୍ଡି ଗଛ ହୁଁ କଖାରୁ ଛୋଟ ଛୋଟ ଗଛ ଲଗାନ୍ତି ଆଉ।
ଆଜ୍ଞା।
ଆଉ ଆପଣଙ୍କର ଧାନ ଚାଷ ହୁଏନାହିଁ?
ହଁ ଧାନଚାଷ ଏଇ ବର୍ଷା ଦିନେ ହୁଏତ, ଏ ବର୍ଷ କଣ ଧାନ ହେଇନି ଆଖୁ ଚାଷ ହୁଏ ଆଖୁ ଫୁଲ ଲାଗିଚି ଏବେ ଆଉ।
ଆଛା ଆପଣଙ୍କର କୋଉ ସାଇଡ ଆଡ଼େ କି?
ଆମର ଏଇଟା କଟକ ଏପଟେ ନିଆଳି ଆଡେ।
ଆଚ୍ଛା। ହଁ ମୁଁ ଶୁଣିଥିଲି ସେଇ ଗାଁରେ ଥିଲା।
ଆଜ୍ଞା।
କରିପାରିବ ସମସ୍ତେ ହେଲା ଆପଣତ ଜାଣିଥିବେ।
ଆଜ୍ଞା? ହଁ ହ।
ହଁ। ସେଇ ତ ସେଇାଟା ତ ଜାଣିଚୁ ସେ ଗାଁ ନା ସେ ଗାଁ ନା ଗୋଟେ ହେଲେ କୋଉ ପଟ ସାଇଡ ମୁ ଜାଣିନଥିଲି।
ନାଇଁ ଆମର ପ୍ରପର ନିଆଳି ନୁହଁ ସେ ନିଆଳି ସାଇଡ ଆଉ।
ଆଚ୍ଛା। ଆ ଆପଣଙ୍କ କଟ ବାଲିଯାତ୍ରା ଦେଖି ଯାଆନ୍ତି ନା ନାଇ?
ଆଜ୍ଞା ଯାଉ ଯେ ଏବେ ମୁଁ ଏତେ ବାଲିଯାତ୍ରା ଥରେ ଯାଇଚି କେବେ ନିଅନ୍ତିନି ଗହଳିରେ ହଜି ଯିବି ବୋ ଲି।
ଆଚ୍ଛା।
ତାପରେ ଆମର ଏପଟେ ଦୋପଟି ଯାତ ପୁରା ପ୍ରସିଦ୍ଧ ସବୁ ବର୍ଷ ହୁଏ। ଦଳ ଦୋପଟି ଯାତ୍ରା ଦୋଳ ବେଳେ ହୁଏ। ଦୋଳ ଠାକୁର ବସାନ୍ତି ସେତେବେଳେ ଯାତ୍ରା ପଡେ।
କେମିତି କଣ ହୁଏ ଏମିତି ଆଉ।
ଆମର ଦୋଳ ପୂର୍ଣ୍ଣିମା ବେଳେ ଦୋଳ ଠାକୁର ସବୁ ଭୋଗ ଖାଇକି ଯାଇକି ଫଳ ଦୋଳ ପଡିଆଠୀ ଯୋଉଠି ଆମ ଦୋପଡି ପଡିଆ ସେଠି ସବୁ ମଣ୍ଡପ ଭଳିଆ ହେଇଚି ବେଦୀରେ ଠାକୁର ବସନ୍ତି। ଫାଷ୍ଟ ଦିନ ଆମର ସବୁ ଭୋଗ ହୁଏ ଠାକୁରଙ୍କ ପାଖରେ ତାପରେ ହରି ହର ଭେଟ ଭେଟ ହୁଏ ତାପରେ ଠାକୁର ଉଠିକି ଯାଆନ୍ତି ଆଉ। ତାପରେ ଯାତ୍ରା ଟା ରହେ ପନ୍ଦର କୋଡିଏ ଦିନ ବାଲିଯାତ୍ରା ଯେମିତି ସେମିତି ଆଉ।
ହୁଁ ହୁଁ। ଆଛା ଆପଣ ବାଲିଯାତ୍ର ଦେଖି ଯାଇଚନ୍ତି ତାହେଲେ।
ଆଜ୍ଞା ଦି ତିନ ଥର ଖଣ୍ଡେ ଯାଇଚି।
ମୁଁ ତ ଯାଇନି କେବେ ବାଲିଯାତ୍ରା ବାଲିଯାତ୍ରା କେମତି କଣ ହୁଏ?
ବାଲିଯାତ୍ରା ସେମତି ଦୋକାନ ବଜାର ସବୁ ପଡିଥାଏ, ବାଲିଯାତ୍ରରେ ଆଉ ଜିନିଷ ପତ୍ର ଯାହା ସବୁ ଆଣିବେ ତାପରେ ଖାଇବା ପିଇବା ଆଉ ଆମର ବାଲିଯାତ୍ରାରେ ଏଇ ଯା ଟ୍ରା ହରିକା ପଡେ କନସଟ ହେରିକା ହୁଏ ଯୋଉ ଆସନ୍ତି।
କଣବେ?
ନାଚ ଗୀତ ଏଗୁଡା ସବୁ ଆମର ଯୋଉ ଆସନ୍ତି ସିରିଏଲ। ଫିଲ୍ମ ଆକ୍ଟର ମାନେ ଗୀତ ଫିତ ଗାଏ। ତ ହଁ ମେଲୋଡି କନସର୍ଟ ସବୁ ହୁଏ।
ଆଚ୍ଛା। ହୋଉ। ଆପଣ କଣ ପୂଜା ପର୍ବ ପୂଜା ହବ କରିବ କଣ କରନ୍ତି ଆପଣ ପାଳନ କଣ କରନ୍ତି କଣ କଣ?
ଆମର ଓଡିଆ ପର୍ବ ତ ସବୁ ପାଳନ ହୁଏ ତାପରେ ଦଶ ହରା ଗଣେଶ ପୂଜା ହେରିକା ହୁଏ ଆମର ଏଇଠି ମୂର୍ତ୍ତି ଏଇଠି ପୂଜା ଭଲରେ ହୁଏ। ତାପରେ ଜା ମନ୍ଦିର ଶିବ ମନ୍ଦିର ଘର ପାଖରେ ଅଛି ତ ଜାଗର ବେଳେ ଉଁ ଯଜ୍ଞ ହୁଏ ତାପରେ ଆମର ନିଜର ଜଣେ ଆଁ ମ ବେନୁପଡା ଗାଦିଙ୍କ ମନ୍ଦିର ଆମର ବିଷ୍ଣୁ ନାରାୟଣଙ୍କର।
ଆଚ୍ଛା।
ତ ସେ ତାଙ୍କର ଆମର ବର୍ଷକୁ ଚାରି ପାଞ୍ଚତଥ ମ ମନ୍ଦିରରେ ଯଜ୍ଞ ପାଞ୍ଚ ଥର।
ଯଜ୍ଞ ଟାଇପ ର ମେଳା ଟାଇପର।
ଆଜ୍ଞା। ଯଜ୍ଞ ହୁଏ ତାପରେ ଅଷ୍ଟ ପ୍ର୍ରହରୀ ହୁଏ ଆମର ବାର ବର୍ଷ ପାଇଁ ଦୀକ୍ଷା ନିଆ ହେଇଥିଲା।
ତମେ ଦୀକ୍ଷା ନେଇଥିଲ କି ଦୀକ୍ଷା।
ମୋର ମା ଆମ ଜେଜେ ନେଇଥିଲା ଆମର ଆଦିଙ୍କ ର ବେନୁ ପଡ଼ା। ଆଜ୍ଞା।
ନାଇଁ ମୁଁ ନାଇଁ ଜେଜେମା ନେଇଥିଲେ ତାପରେ ଘର ଲୋକ ନେଇଛନ୍ତି ତା ପ ପରେ ଗୁରୁ ଦିକ୍ଷା ଆମ ନାନୀ ଗାୟତ୍ରୀ ଦୀକ୍ଷା ଯୋଉ ସେ ନାନୀ ମାନେ ଯାଇଥିଲେ ତାପରେ ମୁ ନେବି ଏଇ ବର୍ଷ କହିଥିଲି ଯଜ୍ଞ ବେଳେ।
ଏଇଥିରେ କଣ କଣ ହୁଏ ଏରେ ଆମିଷ ଛାଡିବା ପାଇଁ ହୁଏ ପିଆଜ ରସୁଣ ଛାଡିବା ପାଇଁ ହୁଏ ଦିକ୍ଷା ରେ। ହ
ପିଆଜ ରସୁଣ ଛାଡ଼ିବ ସେଇଟା ନିଜ ଉପରେ ନିର୍ଭର କରେ ଲୋକ ଖାଉଛନ୍ତି ତଥାପି ଆମ ଘରେ ତ ଆମିଷ ହୁଏନି ପିଆଜ ରସୁଣ ହୁଏ ଆଉ।
ହଁ କାରଣ ଏଇଟି ମଁ ବି ଜଣେ ସାଙ୍ଗ ସେ ବିଯେ ଗୋଟେ ଦେଖା ନା ସେଟା ଦେଖା। କୁହ ସେଥିରେ ସାଇତି ହଁ ପିଆଜ ରସୁଣ ବି ସେମାନେ ଖାଉନାହାନ୍ତି।
ଆଜ୍ଞା।
ଭାଙ୍ଗିକି ଏମିତି ଆପ ଆପଣ ଦୀକ୍ଷା ମାନେ ଯ କଣ ଆଇସ ତ ନିଶ୍ଚିତ ଛାଡିବ ପିଆଜ ରଶୁଣ।
ବାହାରେ ରହିବାକୁ ପଡିଲା ବେଳକୁ ପିଆଜ ରସୁଣ ତ ଖାଇବାକୁ
ହଁ ସି ସିଏ ତ ବଟ ଛେଲା ପାଉଛି ନା କାରଣ ଯେତେବେଳେ ପଢୁଥିଲା ସେ ପିଆଜ ରସୁଣ ଖାଉଥିଲା।
ଆଜ୍ଞା।
ହେଲା ଏ ଆମିଶ ଖାଉନଥିଲା ଆଉ।
ଆଉ ଆପଣଙ୍କ ଆଡେ କଣ ସବୁ ପର୍ବ ପର୍ବାଣୀ?
ଆମ ଗାଁ ରେ ଦଶହରା ଭଲ ହୁଏ। ଆଉ ଆଉ ହୋଲି ବେଳକୁ ଦୋଳ ଯାତ୍ରା ବି ଗୋଟେ ହୁଏ ଦୋଳ ଯାତ୍ରା ହୁଏ ତାପରେ ବୈ ଶାଖ ପୂର୍ଣିମା ଯାତ୍ରା ହୁଏ
ଆଜ୍ଞା।
ହ କାତିକୁ ବନେଇବା ଭଲ ହୁଏ ସବୁଟା ମାନେ ଆମ ଏଇଠି ଗାଁ ରେ କାତି ବନେଇବା ବହୁତ ଭଲ ହୁଏ।
ହଁ କାର୍ତ୍ତିକ ପୂର୍ଣ୍ଣିମା ମାସ ଟା ଯାକ ଉଁ ସିଏ ସକାଳୁ ଭୋରୁ ଆଳତି ଟା ତ ମୋ ମା ଥିଲା ବଳେ ଆମର ହବିଷ୍ୟ କରୁଥିଲା ମା ତ ସେତେବେଳେ ଭଲ ଲାଗୁଥିଲା ପୂଜା ହବୁ ହୁଏ ଘରେ
ଆମର ଏଠି ପାଞ୍ଚ ଦିନ ହବିଷ କରାଯାଏ ମାନେ ହବିଷ ସମସ୍ତେ ବି କରନ୍ତି ଗାଁ ଯାକ ଲୋକ କିଏ କାହା ଘରେ ମାନେ ଗୋଟେ ଦିନ ପୂର୍ଣ୍ଣିମା ଦିନ ହବିଷ କରନ୍ତି କିଏ ପାଞ୍ଚ ଦିନ ଯାକୁ ହବିଷ କରନ୍ତି କିଏ ମାସ ଯାକ ହବିଷ କରନ୍ତି ସେମିତି ଆମର ତ ଚାଲିଯାଏ କାର୍ତ୍ତିକ ପୂର୍ଣିମାରେ ପୁରା ମନ୍ଦିର ଏପଟକୁ ଯୋଉ ପୁରା ଗାଁ ଆମ୍ ଡରୁଛି ସେପଟ ମନ୍ଦିର ଲାଷ୍ଟ ଯାଏ ପୁରା ମେଢ ହେଇଥାଏ। ତାପରେ କାର୍ତିକ ପୂର୍ଣ୍ଣିମା କୁ ଆମ ଏଇଠି ଆମ ଘର ପାଖରେ ଯୋଉ ମେଲୋଡ୍ଡି ଟାଇପ ର ହୁଏ ତାପରେ ନାଚ ଗୀତ ଖେଳ ଏଇ ସବୁ ବି କରାଯାଏ। ହ
ହୁଁ
ହେଲା କାର୍ତ୍ତିକ ପୂର୍ଣ୍ଣିମା ଟା ବେଶୀ ଭଲ ଲାଗେ ହେଠୀ ଟିକେ ମଜା ମାନେ ଘର ପାଖରେ ଯେହେତୁ ହୁଏ ବେଶୀ ଦୁର ଯିବା ପାଇଁ ପଡେ ନା ଘର୍ ପାଖରେ ଯେହେତୁ ହୁଏ ବୋହୁତ ବଢିଆ ଲାଗେ।
ଆଉ କୁମାର ପୂର୍ଣ୍ଣିମା କେମିତି ହୁଏ ସେପଟେ?
ନାଇଁ କୁମାରପୁଣ୍ଣମା ମୁଁ ଏଠି କରେନି କୁମାରପୂର୍ଣ୍ଣିମା ଏପଟେ ହୁଏ ହେଲେ ଆମ ଘର ଆଖପାଖ ପାଖି କିଛି ହୁଏନି। ତ ମୁଁ ଯାଏ ମୋ ଅଯା ଘର ଗାଁ ରେ କରେ।
ଅ ହଁ ସେମତି ଆମର ଅଛି ଆଞ୍ଜୁଳି ଟେକା ଚାନ୍ଦ ପୂଜା କିନ୍ତୁ ମୋ ମାମୁ ଘର ଆଡେ ମୋ ମାମା ହେରିକା ସେମାନେ ଯେତେବେଳେ କରୁଥିଲେ ତାଙ୍କର ହେରା ଆଞ୍ଜୁଳିଟେକ୍ ଡେଲି ଖାଲି ଚାନ୍ଦ ପୂଜା ହୁଏ।
ହଁ ଆମର ବି ଖାଲି ଚାନ୍ଦ ପୂଜା ଆମ ଆଡେ ଆଞ୍ଜୁଳି ସେ ଯୋଉ ଆଞ୍ଜୁଳି ଖଇ ନେଇକିନି ଯୋଉ ମାନେ ଫଳ ଦେଇକିନି ଅଞ୍ଜୁଳି ଟେକିବ ତ ଆମର ଆମର ବି ସେପଟ ଏପଟ ଟେ ସେରା ନାହିଁ। ଆମର ଅଛି ଯୋଉ ଚାନ୍ଦ ପୂଜା କରିବୁ ଯୋଉ ଚାନ୍ଦ ପୂଜା କରିବ ଚାନ୍ଦ କରିଦିବ ଚାନ୍ଦ ଯୋଉ ହଁ ଏବେ ଯୋଉ ଚାନ୍ଦ କରିଥିବ। ପିଠାପଣା କରିବ ସାତ ପ୍ରକାର ପିଠା ସେରା ହୋଉ ଆପଣ କଣ କରୁଛନ୍ତି କଣନ୍ତୁ କରନ୍ତୁ ମୁଁ ପରେ କଲ୍ କରିବି।
ଆଜ୍ଞା ରଖ